ହଁ ସାଙ୍ଗ କଣ କରୁଛ?
ମୁଁ ଭାତ କରୁଛି ତମେ କଣ କରୁଛ?
ମୁଁ ଏଇ ଖାଇକି ବସିଥିଲି କଣ ଏତେ ଲେଟ୍
ହଁ ଆଜି ଟିକେ ସଣ୍ଡେ ଅଛି ସେଥିପାଇଁ ଟିକେ ଲେଟ୍ ହେଇଗଲା ଆଉ। କଣ ଖାଇଲ କଣ ରୋଷେଇ କରିଥିଲ?
ଆଜି ଆମର ଭାତ ଡାଲି ହେଇଥିଲା।
ଆଉ ଖାଲି ଭାତ ଡାଲି
ନା ଡାଲମା ଭାତ ହେଇଥିଲା ଆଉ ଖଟା ଥିଲା। ଆଉ ଗା କ୍ଷୀରା ସାଲାଟ୍
ଓ ଆଚ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଆଉ ତମର ଦେହ ଭଲ ଅଛି
ହଁ ମୋର ବି ଦେହ ଭଲ ଅଛି।
ତ ଥଣ୍ଡା ଧରିଛି ନା କଣ
ହଁ ଏ ଟିକେ ଥଣ୍ଡା ହେଇଯାଇଛି ଆଉ ନାକ ଫାକ ଗୁଡା ବନ୍ଦ ହେଇଯାଉଛି।
ଆଉ ସକାଳେ କଣ ଖାଇଥିଲ?
ସକାଳେ ସ କାଳେ ଏଇ ବିସ୍କେଟ୍ ଫିସ୍କେଟ୍ ଖାଇଥିଲୁ ଚା ଟିକେ ପିଇଥିଲୁ ଆଉ
ଉ ହୁଃ ଆଉ ଆ ସକାଳେ ରୁଟି ହେଇଥିଲା। ଆ ଆମ୍ବ ଥିଲା।
ହୁଁ ଆଉ ସେ କେମିତି ଅଛି ଗରମ ହଉଛି ନା ବର୍ଷା
କାହିଁ କାଲି ତ ବର୍ଷା ହେଇକି ବି ସେଇ ଗରମ ଗରମ କଣ ଏ କାଲି ଯା ବର୍ଷା ହେଇଥିବେ ଏ ଆଜି ସେଇ ଗରମ କେତେ ଖରାପ ପଡିଛି ପୁରା ଦି ଦିନ ବି ହେଇ ବର୍ଷା ହେଇକି ବି ଖରା ପୁରା।
ହଁ ବର୍ଷା ଖରା ହଉଛି ମୌସୁମୀ ଚେଞ୍ଜ ହଉଛି ଆଉ। ହୁଁ ଆଉ ତମର ପାଠ ପଢା କେମିତି ଚାଲିଚି?
ହଁ ସବୁ ଠିକ୍ ଚାଲିଛି।
କଲେଜ୍ ଖୋଲିଲାଣି?
ହଁ କଲେଜ୍ ତ କେବେଠୁ ଖୋଲିଲାଣି ଏଇନା ଏଇ ଚାର୍ ପାଞ୍ଚ ଦିନ ହବ ଖୋଲି ହୁଁ।
ଯାଉଛ କଲେଜ ନା ନାଇଁ
ହଁ ଯାଉଚୁ ଆ କାଲି ଯାଇଥିଲୁ ଆଜି ତ ରବିବାର ଫିର୍ କାଲି ଯିବୁ।
ହଁ ଆଚ୍ଛା ହୁ ଆଉ କଣ ଖବର କୁହ
ନା ସବୁ ଭଲ ତମର।
ହଁ ଆମର ବି ସେମତି ଭଲ ଖରାପ ଚାଲିଛି ଆଉ।
ଓହୋ।
ଆଉ କମ୍ପ୍ୟୁଟର କ୍ଲାସ ଯାଉଛ ନା?
ହଁ ହଁ ଯାଉଛୁ।
ହଁ କେମିତି ଚାଲିଛି ସେଠି ସବୁ
ସେଠି ସବୁ ଭଲ ଚାଲିଛି। ଆଉ ତମର କଣ ଖବର
ମୋର ବି ଖବର ସବୁ ଭଲ ଅଛି।
ମୁଁ ତମକୁ କିଛି ପ୍ରଶ୍ନ ପଚାରୁଛି କହିବ?
ହ ହଁ ପଚାର
ଆ ଉଁ ଭାରତର ଜାତୀୟ ପିତା କିଏ?
ଆଗୋଟେମିନିଟ ଟିକେ ଲାଇନରେ ରୁହ ଖାଲି
ହଁ ହଁ।
ହ ହଁ। ହାଲୋ ହଁ କୁହ?
ଭାରତର ଜାତୀୟ ପିତା କିଏ?
ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀ।
ଭାରତ କେବେ ସ୍ଵାଧୀନ ହେଇଲା?
ଅଗଷ୍ଟ ମାସ ପନ୍ଦର ତାରିଖ ଉଣେଇଶ ସତଚାଳିଶ ମସିହା।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ?
ଜବାହାରଲାଲ ନେହେରୁ।
ସିପାହୀ ବିଦ୍ରୋହ କେବେ ହେଲା?
ଆ ତାର ମସିହା ଟା ମନେ ନାହିଁ ମୋର ତମେ ଟିକେ କହିଲ?
ହଁ ପଚାର?
କହୁନା ସିପାହୀ ବିଦ୍ରହ କେବେ ହେଲା ମୋର ମନେ ନାଇଁ ମସିିବା ଟା
ଅଠରଶହ ସତାବନ ମସିହାରେ।
ଆଛା ତମେ କଣ ହିଷ୍ଟ୍ରୀ ନେଇଁଛ କି?
ନା ନା।
ଆଉ କଣ ଅନଶ୍ର
ଏଜୁକେସନ୍।
ଆଛା ଆଛା ଏଯୁକେଶନ ଅଛି ଆପ୍ସନାଲ ରେ କଣ ଅଛି?
ଆପ୍ସନାଲରେ ମାନେ ଯୋଉ ମେ ମେଜର ପେପର ନା ମାଇନର?
ଦୁଇି ଟା ଯାକ କଣ ଅଛି?
ମେଜର ତ ଦିଇ ଗୋଟେ ଅଛି ମାଇନାର ଦିଇ ନା ମେଜର ଦିଇଟା ଥିଲା ଫାଷ୍ଟ ଇୟରରେ ଓ ଥିଲା
ହଁ। କଣ ଇଏ ପଲଟିକାଲ ସାଇନ୍ସ ଥିଲା ତାପରେ ଆଉ ଗୋଟେ ଥିଲା ତ ସେଣ୍ଡ ସେମିଷ୍ଟରର ଓଡିଆ ଅଛି।
ଆଛା ତମର ଆଜି ଯାଏ ସେକେଣ୍ଡ ସେମିସ୍ ଟାର ହେଇନି
ନା ହେଟା ନା ସେକେଣ୍ଡ ସେମିଷ୍ଟା ହେଇଛି କିନ୍ତୁ ଏଇ ମାନେ ଆମେ ରଜ ପରେ ଗଲୁ ତ ଅଧା ମାନେ କ୍ଲାସ କିଛି ହେଇନି ମାଇନର ର ଖାଲି କ୍ଲା ମେୟା ମେ ମାଇନର ହଉଛି ମେଜର କିଛି କ୍ଲାସ ହେଇନି। ରୋଟିଂ ଦିଆ ହଇନି ଦିଆଗଲେ ହବ।
ଆଉ ଫାର୍ଷ୍ଟ ସେମିଷ୍ଟର ରେଜାଲ୍ଟ ଆସିଗଲାଣି?
ନା ଆସିନି।
ଆଉ କେବେ ଆସିବ ଏକ୍ସାଜାମ କେବେ ଦେଇଥିଲ ଏକ୍ସାଜାମ ଦେଲନି ଦି ତିନି ମାସ ହେଲା ନା କଣ।
ଆମେ ଫେବୃଆରୀ ନା ମା ମାର୍ଚ୍ଚରେ ଦେଇଥିଲୁ। ହଁ ଫେବ ହଁ ମାର୍ଚ୍ଚ ହଁ ମାର୍ଚ୍ଚରେ ଦେଇଥିଲୁ।
ଓହୋ ରେଜଲ୍ଟ ଆସିଯିବା କଥା ଏତେ ଦିନ ମାସ ହେଲାଣି।
ହଁ।
ହୁଁ। ଏବେ କୋଉ ଟାଇମରେ କ୍ଲାସ ରହୁଛି ତମମାନଙ୍କର?
ଆମର ସକାଳେ ସେଇ ଦଶଟା ପଇଁଚାଳିଶ କେବେ ଦଶଟା ନାଇହେଲେ ସାଢେ ଏଗାରଟା ଟା ଏମତି କ୍ଲାସ୍ ହଉଛି।
ଆଚ୍ଛା ଆଚ୍ଛା ଖରାରେ ଯାଇକି ପର ଆସି ପାରୁଚ ତ ସାଇକେଲ ନେଇକି।
ହଁ ହଁ ଯାଇକି ଆସିପାରୁଚୁ ଆମ ଖରାରେ କେଇତ ଆଡେ ନା ବାରଟା ସାଢେ ବାରଟା ବେଳେ ଏକ୍ସାମ ଦେବା ପାଇଁ ପଡେଇଗଲୁ ଏଥିରେ କଣ ଅଛି। ସାଇକେଲ ନେଇକି ପଳେଇ ଆସିଲୁ ଏଥିରେ କଣ ଫେର ଯାଉଥିଲୁ ନା ଖରାରେ।
ନା ଏବେ ତକ ମାର୍ଚ୍ଚ ମାସ ଅପେକ୍ଷା ଖରା ଟା ଏବେ ଅଧିକ ହଉଛି ନା?
ହଁଁ ଅଧିକ ଏବେ ତ ସକାଳେ ଏତେ ନାଇଁ ଦିଟା ବାର ଟା ସାଢେ ବାରଟା ପରେ ପୁର ଅଧିକ ହେଇଯାଉଛି। ସକାଳେ ଯିବା ବେଳେ ନାଇଁ ଆସିଲା ବେଳେ ବହୁତ ଖରା।
ଆଚ୍ଛା।
ହୁଁ।
ଅ।
ଆଉ ପଚାରେ ଓ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ମଧୁସୂଦନ ଦାସ।
ପାଇକ ବିଦ୍ରୋହର ନେତା କିଏ ଥିଲେ?
କୋଉ ବିଦ୍ରୋହର?
ପାଇକ।
ପାଇକ ବିଦ୍ରୋହର।
ହଁ।
ବକ୍ସି ଜଗବନ୍ଧୁ ବିଦ୍ୟାଳୟ ର।
ପା ଭାରତ ଛାଡ ଆନ୍ଦୋଳନ କେବେ ଆରମ୍ଭ ହୋଇ ହେଲା?
ଏଟା ଅଗଷ୍ଟ ମାସ ପା ଆଠ ତାରିଖ ଉଣେଇଶ ବୟାଳିଶ ମସିହାରେ।
ହଁ। ଅ କର ବା ମର ନାରା କିଏ ଦେଇଥିଲେ?
ମହାତ୍ମାଗାନ୍ଧୀ।
ନୂଆ ଲୁଣ ସତ୍ୟଗ୍ରହ କେବେ ହେଲା?
ଉଣେଇଶତିରିଶ ମସିହାରେ।
ଅସହଯୋଗ ଆଦ-ଆନ୍ଦୋଳନ କେବେ ଆରମ୍ଭ ହେଲା?
ଆ ଉଣେଇଶ କୋଡିଏ ମସିହାରେ।
ଆ ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠିତ ହେଲା?
ଏଇଟା ଉଣେଇ ନାଁ ଉଣେଇଶହ ନୁହଁ ଅଠରଶହ ପଞ୍ଚାଅଶୀ ମସିହାରେ।
ଦାଣ୍ଡିୀ ମାର୍ସ ନେତୃତ୍ୱ କିଏ ନେଇଥିବେ?
ମହାତ୍ମାଗାନ୍ଧୀ।
ଭାରତୀୟ ଜାତୀୟ କଂ-ଗ୍ରେସର ପ୍ରଥମ ସଭାପତି କିଏ ଥିଲେ?
ଏଟା ଆ ବିମେଶ୍ ଚନ୍ଦ୍ର ବାନାର୍ଜୀ।
ପାଣିପତର ପ୍ରଥମ ଯୁଦ୍ଧ କେବେ ହେଲା?
ପନ୍ଦରଶ ଛବିଶି ମସିହାରେ।
ଅଁ ପାଣିପତର ତୃତୀୟ ଯୁଦ୍ଧ କେବେ ହେଲା?
ତୃତୀୟ ଯୁଦ୍ଧ।
ହ ମାନ ଦ୍ଵିତୀୟ ହଁ ତୃତୀୟ ଯୁଦ୍ଧ।
ଉଣେଇଶ ଏକଷଠି ମସିହାରେ ହେଇଥିଲା।
ଉଁ ଆକବରକୁ କେଉଁ ଉପାଧି ଦିଆଯାଇଥିଲା?
ଆକବରଙ୍କୁ ଦିଆଯାଇଥିଲା ଆକବର ମହାଣ୍ଡ ଉତ୍ପାଧି।
ତାଜ୍ମହଲ୍ କିଏ ନିର୍ମାଣ କରିଥିଲେ?
ସମ୍ରାଟ ସାଜ୍ ଶହାଜାନ।
ଅ କୋଣାର୍କ ସୂର୍ଯ୍ୟ ମନ୍ଦିର୍ ମନ୍ଦିର କିଏ ନି ନିର୍ମାଣ କରିିଥିବେ।
ଏଇଟା ରାଜା ନରସିଂହ ଦେବ ପ୍ରଥମ।
କଳିଙ୍ଗ ଯୁଦ୍ଧ କେବେ ହେଲା?
କଳିଙ୍ଗ ଯୁଦ୍ଧ ହେଇଥିଲା ଦୁଇଶହ ଏକଷଠି ମସିହାରେ।
ମୌଜ ସାମ୍ରାଜ୍ୟର ପ୍ରତିଷ୍ଠାତା କିଏ?
କୋଉ ସାମ୍ରାଜ୍ୟର।
ମଉଜ।
ମୌର୍ଯ୍ୟ ସମ୍ରାଜ୍ୟର ଏଟା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ।
ଆ ଟାଣାକିଆ। କନ୍ୟ ନାମ କଣ?
ଚାଣକ୍ୟଙ୍କ ଅନ୍ୟ ନାମ ହଉଛି କୌଟୁଲ୍ୟ ବା ବିଷ୍ଣୁଗୁପ୍ତ।
ସିନ୍ଧୁ ସଭ୍ୟତା କେଉଁ ନନ୍ତି କୂଳରେ ବିକଶିତ ହେଲା।
କଣ ହେଇଛି।
ସିନ୍ଧୁ ସଭ୍ୟତା କେଉଁ ନଦୀ ଉପକୂଳରେ ବିକଶିତ ହୋଇଥିଲା।
ସିନ୍ଧୁ ସଭ୍ୟତା ସିନ୍ଧୁ ନଦୀ ଉପକୂଳରେ।
ହୁଁ ଭାରତର ଜାତୀୟ ପତାକା କିଏ ଡିଜାଇନ୍ କରିଥିଲେ?
ଏଟା
ପିଙ୍ଗାଡି ଭେ-ଭେ-ଭେଙ୍କୟା।
ଭାରତର ସମ୍ବିଧାନ କେବେ ଲାଗୁ ହେଲା?
ପଚାଶ ମସିହା ଜାନୁଆରୀ ମାସ ଛବିଶ ତାରିଖରେ।
ହଁ ଆଉ ପଚାରୁଛି। ହୁଁ ଲୁଣ ସତ୍ୟାଗ୍ରହ କେବେ ହେଲା?
କଣ ହେଲା?
ଲୁଣ ସତ୍ୟାଗ୍ରହ କେବେ ହେଲା?
ଲୁଣା ସତ୍ୟାଗ୍ରହ। ଏଇଟା ହେଇଥିଲା ଉଣେଇଶ ତିରିଶ ମସିହାରେ।
ଅଁ ହୋ ଆଉ। ଆଉ ତମର ସ ରୋଷେଇ କରିସାରିଲଣି।
ହଁ ଏଇ ଚିକେନ୍ ତରକାରୀ ହେଇଗଲାଣି। ଭାତ ବସିଛି ଭାତ ନେଲେ ଖାଇବି ଆଉ।
ହୁଁ ଆଉ ଅଭ୍ୟାସ ହେଇଯାଇଛି ବଲି ତିନିଟାରେ ଖାଇ ଖାଇ
ହଁ ଖାଇବାର ଟାଇମ ଟେବୁଲ ନାହିଁ କେତେବେଳେ କାମ କମ ଅଧିକ ରହିଗଲା ବେଳକୁ କେତେବେଳେ ଡ଼ି ଦିଟାରେ କୋଉ ଦିନ ଗୋଟେ ରେ କୋଉ ଦିନ ଚାରିଟାରେ।
ହୁଁ ହୁଁ।
ହଁ।